ହ୍ୟାଲୋ ହଁ ଭଲ ଅଛନ୍ତି।
ଆଜ୍ଞା ଆପଣ।
ଆଉ କଣ କରୁଚନ୍ତି।
ଏଇଠି ବସିଚିଆଉ।
ଓହ ଆଉ ବର୍ଷା ପାଗ ହେଇଚି କି ନାଇ ଆପଣଙ୍କ ଅଞ୍ଚଳରେ।
କୁହନ୍ତୁନି ସେ ବର୍ଷା କଥାମ ଏତ ବନ୍ଦ ହବାର ନାହିଁ ଆଉ।
ଆମର ତ ଏଠି ସେମିତି ହଉଚି ଆଉ ଜମା ଛାଡୁନି ବର୍ଷା।
ହଁ ପରା କିଛି ଲୁଗା ବଟା ସୁ କୁନି କୁଆଡେ ଯାଇ ଆସି ହଉନି।
ହଁ ଭାରି ବିରକ୍ତ ଲାଗୁଚି। ଆଉ ଖିଆ ପିଆ କଣ ହେଇଚି।
ପଖାଳ।
ପଖାଳ ବର୍ଷା ପାଗରେ ଭଲ ଲାଗେ ଆପଣଙ୍କୁ।
ମୋତେ ବର୍ଷକ ବାରମାସି ଭଲ ଲାଗ ମୁଁ ତ ଇଭିନ୍ ଶୀତ ଦିନ ବି ଖାଏ।
ଆଛା ଆଚ୍ଛା।
ଆଉ ପଖାଳ ଖାଇଲି ରହି ନାଇଁ ବାସି।
ଆଚ୍ଛା ତାହେଲେ ଆପଣଙ୍କୁ ପଖାଳ ବେଶୀ ପସନ୍ଦ।
ହଁ ପରା। କଣ କରିବା ମୁଁ ଆଉ ସବୁ ଛାଡ଼ିକି ରହିଚି। ହଁ ବା।
ଏଇଟା ଗୋଟେ ଭଲ ଅଭ୍ୟାସ ବି ପଖାଳ ଖାଇବା ଟା ଭଲ ସବୁବେଳେ।
ଆଜ୍ଞା ଆପଣ କଣ ଖାଇଥିଲେ।
ଆଜ୍ଞା ମୁଁ ରୁଟି ତରକାରୀ ଟିକେ ଖାଇଥିଲି।
ଆଜ୍ଞା। ଜ ହି
ନା ଆଉ କଣ ଖବର।
ଆଉ ଆଜି ତ ରବିବାର ରବିବାର ସ୍ପେସିଆଲ କଣ ଗୋଟେ ହେଇଥିବ ଘରେ।
କୋଳିଥ ଡାଲି ହେଇଚି।
ଓହୋ ଆମିଷ ଖାଆନ୍ତିନି ବୋଧେ।
ନାାଇ ମୁ ଖାଏନି।
ହଁ ମୁଁ ବି ଖାଏନି ନିରାମିଷ।
ଚିଙ୍ଗୁଡ଼ି ହେଇଛି ସେମାନେ ଖାଇବେ ମୋର କୋଳଥ ଡାଲି ଆଳୁଭତ୍ତା।
ଆଛା ଆଚ୍ଛା। ଆପଣ ସବୁ ମାନେ ସ୍ଵାସ୍ଥ୍ୟକର ଖାଦ୍ୟ ଖାଉଛନ୍ତି ପଖାଳ ଭାତ କୋଳଥ ଡାଲି।
ଭଲ ମାନେ ଗୋଟେ ଏଇଟା ଗୋଟେ ଭଲ ଅଭ୍ୟାସ ସବୁ ଏଗୁଡାକ। ଶରୀର ପୁରା ସୁସ୍ଥ ରହିବ।
ଆଜ୍ଞା। ଆପଣ କଣ ନିରାମିଷ ରେ ଭଲ ପାଆନ୍ତି ଖାଇବା ପାଇଁ?
ମତେ ଟିକେ ପନିରି ଭଲ ଲାଗେ।
ସେଇଟା ବି ମୁଁ ଖାଏନି।
ସେଟା ବି ଖାଆନ୍ତିନି
ପନିରୀ ମୁଁ ଖାଏନି ମୁ ଛ
ଆଛା ଆଛା ହଁ ନାଇଁ ଥାନ୍ତି କ୍ଷୀର ଜିନିଷ ମଧ୍ୟ ଭଲ ଲାଗେନି କିଛି ଜଣଙ୍କୁ।
ସେଇ ଗୋଟେ ଜିନିଷ ଛାଡିଦେଲେ ପନିରୀ ଦ ଘିଅକୁ ନହେଲେ ମୁଁ ଆଉ ସବୁ କ୍ଷୀ କ୍ଷୀର ଦହି ଛେନା ସେଗୁଡା ସବୁ ଖାଏ। କି ଜାଣେ ମତେ ପନିର କାଇଁ ଭଲ ଲାଗେନି ଘିଅ ସେଠା ବି ପଡିଲା ମାନେ ଯଉ ପୂଜା ହୁଏ ସବୁ ଆମର ଘରେ ମାଣବସା ହଉ ଯେକୌ ଣସି ଘିଅ ଛୁଙ୍କ ହୁଏନି କି?
ହଁ ହଁ
ସେଇଟା ହେଲା ମାନେ ବାନ୍ତି କରିଦେବି ସେଦିନ ଠା
ହଁ ନାଇଁ ବହୁତ ଜଣଙ୍କୁ ଏମିତି ଥାଏ ଘିଅ ପସନ୍ଦ ନଥାଏ। ଆଉ କିଛି ଦି ତିନି ଜଣଙ୍କୁ ଏମିତି ପସନ୍ଦ ନାହିଁ। ହଁ ହଁ ନାଇଁ ମୁଁ କ୍ଷୀର ଜିନିଷ ତ ମତେ ବେଶୀ ପସନ୍ଦ ମୁଁ ଘିଅ ପନିର ସବୁ ଜିନିଷ ଖାଏ।
ନିରାମିଷ ଲୋକ ଆଉ କଣ ଖାଇବେ?
ଆଜ୍ଞା
ଆମେ ନିରାମିଷ ଲୋକଙ୍କ ପାଇଁ ଆଉ କ
ହଁ ସେଇଟା ହିଁ ତାର ବିକଳ୍ପରେ ତ ଖାଇବାକୁ ପଡିବ ସବୁ ଜିନିଷ।
ହଁ
ଆଉ ଦହିଟା ବି ଭଲ ଲାଗେ ଦହିତ ଖାଇଲେ ଦେହ ପାଇଁ ବି ବହୁତ ଭଲ। ସବୁଦିନ ଦହି
ଦହିଟା ତ ସାଲାଡ ଆଉ ଦହି ତ ଡେଲି ଯଦି ଖାଇବାରେ ରହୁଛି ସେଟା ଆହୁରି ବଢିଆ।
ହଁ ହେଲେ ଟିକେ ଥଣ୍ଡା ପଡିଲେ ଦହିଟା ଖାଇବାକୁ ଟିକେ ଭଲ ଲାଗେନି।
ନାଇଁ ନାଇଁ ଦେହ ଖରାପ ହେଇଯିବ ସାଙ୍ଗେ ସାଙ୍ଗେ ଥଣ୍ଡା ଫଣ୍ଡା ହେଇ ତଣ୍ଟିି ମାନେ ହଁ ଏଥର ଯେତିକି ଦହି ଆମେ ଖାଇ ଛୁ ପିଇଛୁ କୁହନ୍ତୁନି।
ହଁ ଦହି ଆଉ ଖରା ଦିନେ ମିଶ୍ରି ପାଣି ଟା ବି ଭଲ ଲାଗେ।
ହୁଁ
ଆଉ ଏ ବର୍ଷ ତ ଯୋଉ ପ୍ରକାର ଗରମ ହଉଚି ଏ ମାନେ ଏ ମିଶ୍ରି ପାଣି ଦହି ପାଣି ନହେଲେ ପେଟ ଗରମ ହେଇକି ମାନେ ଝାଡା ବାନ୍ ନ୍ତି ହେଇଯିବ।
ହଁ ମିଶ୍ରି ସହ ଯଦି ଭୁଷି ଟିକେ ମି
ହଁ ଭୁଛି ଟିକେ ମିଶେଇକି ନହେଲେ ଆମର ଯୋ ନଣ୍ଡା ବଗୁଲି ଆସୁଛି ମଞ୍ଜି ତାକୁ ବତରେଇକି ପିଉ ଆମେ।
ହଁ ଯେଉଁ ଚିଆସିଡ୍।
ହଁ।
ସେଟା ମୁଁ ଜାଣିନଥିଲି ଚିଆସିଟ ମାନେ ନଣ୍ଡାଵଗୁଲି।
ଆଜ୍ଞା। ଚିଆସିଟ କୁ ଆମ ଓଡିଆରେ ନଣ୍ଡା ବୋଗଲି କହନ୍ତି।
ବଢ଼ିଆ ବଢ଼ିଆ ରୁଟିନ୍ ସବୁ।
ଆଞା। ପୁଣି ଆମର ଓଜନ ମଧ୍ୟ କମେଇବାରେ ସାହାଯ୍ୟ କରେ ନା ସେଇଟା,
ଆଛା। ଏମିତି କି?
ହଁ।
ସେଇଟା କଣ କେମିତା ବ୍ୟବାହାର ଟା ଟିକିଏ କହିବେ?
ସେଇଟା ଆମେ ମାନେ ଗୋଟେ ରାତି ତାକୁ ପାଣିରେ ଭିଜେଇକି ରଖୁ।
କେତେ ଗୋଟେ ଚାମଚ?
ହଁ ଗୋଟେ ଚାମଚ। ନାଇଁ ଗୋଟେ ଚାମଚ ଗୋଟେ ଗ୍ଲାସ ର ଗୋଟେ ଚାମଚ ହେଲେ ଭଲ ଆଉ ଯଦି ଅଧି ପିଇବେ ତ ଅଧିକା ବତରିବେ। ଏମିତି ଦେଖିକି ଆଉ ହଁ ଜ ହଁ ଜଣଙ୍କ ପାଇଁ ଗୋଟେ ଚାମଚ ହେଇଯିବ। ସେଥିରେ ସକାଳୁ ଟିକେ ଉଁ ସିଏ ବତୁରି ସାରିଲା ପରେ ସକାଳୁ ବତ୍ରି ଯାଇଥିବ ନା ଯୋଉ ରାତିରେ ବତ୍ରିଥିବେ।
ଆଚ୍ଛା।
ସେଥିରେ ଟିକେ ଉଷୁମ ପାଣି ଆଉ ମହୁ ଟିକେ ଲେମ୍ବୁ ଟିକେ, ପକେଇକି ମିଶେଇକି ପିବ।
ଗୋଟେ ଗ୍ଲାସ?
ହଁ ଗୋଟେ ଗ୍ଲାସ୍।
ଆଚ୍ଛା। ତାହେଲେ ସେ ମୋଟାପଣକୁ କମ କରିବ ନାଇଁ।
ହଁ ମୋଟାପଣ କମ କରିବ ଆଉ ଆମର ଟିକେ ମାନେ ଯୋଉ ମୁହଁ ଟିକେ ତେଜେ ଆସିବ।
ଆଚ୍ଛା ଆଚ୍ଛା। କରିବା ଭଲ କଥା ଟିକେ କହିଲେ।
ହଁ। ଆଉ ବୁଲାବୁଲି କରିବାକୁ ଯାଉନାହାନ୍ତି ବୋଧେ?
ନାଇଁ ସେମିତି କୁଆଣେ ଯାଇନି।
ହଁ ହଁ।
ଆପଣ?
ନାଇଁ ମୁଁ ବି ବେଶୀ ବୁଲାବୁଲି ତ କରେନି ଏମିତି ଅଳ୍ପ ଅଳ୍ପ, କେବେ କେବେ ବୁଲିବାକୁ ଯାଏ ଆଉ।
ହଁ କୁଆଡେ କୁଆଡେ ଯାଇଛନ୍ତି?
ହୁଁ ଏମିତି ଆମର ପୁରୀ ଟିକେ ଯିବାକୁ ଭଲ ଲାଗେ। ପୁରୀ ଜଗନ୍ନାଥ ମନ୍ଦିର ଯାଏ।
ହୁଁ।
ଆଉ କୋଣାର୍କ ତାପରେ ଆମର ଧଉଳିଗିରି ଏସବୁ ପୁଣି ଆମ କନ୍ଧମାଳ ରେ ମଧ୍ୟ ବ ସୁନ୍ଦର ସୁନ୍ଦର ଜାଗା ଅଛି। ସେସବୁ ଟିକେ ବୁଲିବାକୁ ଯାଏ ଆଉ।
ଆଚ୍ଛା ସେମିତି କିଛି ଯାଗା ନାଁ କହିବି କନ୍ଧମାଳର,
କନ୍ଧମାଲ ର ଆମର ଲୁଦୁ ଜଳପ୍ରପାତ ଅଛି।
ଆଚ୍ଛା।
ଆଉ ଉ ଏପଟେ ଅଛି ଆମର ମଣ୍ଡାସୋରୁ ରାଇକିଆ ରେ। ତା ପାଖରେ ଅଛି ଆମର ମୁକୁଲୁଙ୍ଗିଆ ପର୍ବତ। ହୁଁ ପାହାଡ ଟା।
ଆଚ୍ଛା କେତେ ସେଟା କେତେ ଉଚ୍ଚତା ବିଶିଷ୍ଟ?
ଉୁଁ ସେଟା ତ ମୁଁ ଜାଣିନି କିନ୍ତୁ ସେଟା
ଉପରକୁ ଯାଇହବ ଉପରକୁ ଯାଇହବ ସୁବିଧା
ହଁ ହଁ ସବୁ ସୁବିଧା ଅଛି ଉପରକୁ ଆପଣ ଯାଇପାରିବେ ସେଟା ଉଚ୍ଚତା ତାର ହବ କୋଡିଏ ଫୁଟ୍ ଖଣ୍ଡେ କି ପନ୍ଦର ଫୁଟ୍ ଏମିତି ହବ। ତ ଆପଣ ଉପରକୁ ଯାଇପାରିବେ ଆଉ ସେଇ ପାହାଡ ଉପରକୁ ଗଲା ପରେ ଏଇ ବର୍ଷା ଦିନେ ଯଦି ଆପଣ ଯିବେ ତାହେଲେ ଆପଣଙ୍କୁ ଆସିବାକୁ ଇ ଇଛା ହବନି ମାନେ ଏତେ ସୁନ୍ଦର ଜାଗା ହେଇଛି ସେଟା।
ଆଚ୍ଛା ମାନେ କେମିତି କଣ ସୁବିଧା ଚାଲିକି ନା ମାନେ ଗାଡି
ନାଇଁ ତଳେ ଗାଡି ରଖିକି ଆପ୍ ଆପଣଙ୍କୁ ପାହାଡ ଟା ଚାଲିକି ଯିବାକୁ ପଡିବ ଟିକେ। କିନ୍ତୁ ବେଶୀ କଷ୍ଟ କଷ୍ଟ ନାଇଁ ଯିବାଟା ମାନେ ଆଗରୁ କଷ୍ଟ ଥିଲା ଏବେ ସବୁ ରାସ୍ ରାସ୍ତା ଘାଟ ବ୍ୟବସ୍ଥା ହେଇଗଲାଣି ଯେହେତୁ ଗୋଟେ ପର୍ଯ୍ୟଟନ ସ୍ଥଳୀ ହେଲାଣି। ତେଣୁ ସେଟା ସବୁ ହେଇଗଲାଣି। ତ ସେଠିକି ଗଲା ପରେ ଯୋଉ ଏବେ ଉଁ ମେଘ ଘୋଡେଇକି ସବୁ ଥିବ ସେ ପାହାଡରେ। ସେ ଦୃଶ୍ୟ ଟା ଯୋଉ ଦେଖିଲେ ପୁରା ଆତ୍ମ ତୃପ୍ତି ହେଇଯିବ।
ଆଜ୍ଞା।
ମାନେ ତାର ସବୁଜ ସୁନ୍ଦର ପରିବେଶ ତା ସହିତ ପୁଣି ମେଘର ଆସ୍ତରଣ
ଆଚ୍ଛା ଆପଣ ଗୋଟେ ବଢ଼ିଆ ଜାଗାରେ ରହୁଛନ୍ତି।
ଆଜ୍ଞ।। ମାନେ ସେଠି କିଛି ସମୟ ପାଇଁ ବସିବେ ଆପଣ ଲାଗିବ ଯେମିତି ସ୍ଵର୍ଗରେ ଅ ଛନ୍ତି
ନିହାତି ଯେମିତି ବର୍ଣ୍ଣନା କରି କହିଲେ ଏମିତିଆ ରାସ୍ତା। ଅନ୍ୟମାନେ ଆପଣ ଯେତେ ଏ ମାନେ ଯେତେ ଚିନ୍ତା ଯେତେ କଷ୍ଟରେ ଥାନ୍ତୁ ସେମତି ଜାଗାକୁ ପଳେଇଲେ ହିଁ ଆପଣ
ହେଇ ଲୋ।
ମାନସିକ ହଁ ମାନସିକ ଶାନ୍ତି ଟା କିନ୍ତୁ ମିଳିଯିବ ନାଇଁ କି।
ହଁ ଆଉ ଆମ କନ୍ଧମାଳରେ ତ ସବୁଆଡେ ଜଙ୍ଗଲ। ମାନେ ଏଇ ବର୍ଷା ଦିନେ ବି ବୁଲିବାକୁ ଭଲ ଲାଗେ। ଚା ଦି ସାଇଡ୍ ଜଙ୍ଗଲ ଅଛି। ଥିବ ମଝିରେ ରାସ୍ତା ସେଥିରେ ଯିବେ ଟିକେ ସିଏ ଭଲ ଲାଗେ।
ଏଟା ବି ପ୍ରସିଦ୍ଧ।
ହଁ ହଳଦୀ ଆମର ଏଠି ମାନେ ଶୁଦ୍ଧ ହଳଦୀ ମିଳେ ଆମକୁ।
ତାର ମାନେ ଇଏ ପିଛା କେତେ ଆସିଯିବ ଗୋଟେ କିଲୋ ପିଛା?
ଗୋଟେ କିଲୋ ପିଛା ରହୁଛି ଚାରିଶହ ପାଞ୍ଚଶହ ଏମିତି ରୁହେ।
ଆଛା ବଢିଆ ଆଉ।
ହଁ ସେ ବହୁତ ଔଷଧୀୟ ଗୁଣ ଅଛି। କି ନାଇ ହଳଦୀରେ
ନିହାତି ନିହାତି।
ହୁଁ।
ହୁ ଆଉ ଆପଣ କଥା। ତେଣିକି ଇଚ୍ଛା ହଉଛି ସେ ଜାଗାକୁ ଯିବାକୁ। ସୁଯୋଗ ମିଳିଲେ ନିହାତି ଯିବି। ଆଜ୍ଞା ଆଜ୍ଞା ଆଜ୍ଞା ଧନ୍ୟବାଦ ଆଜ୍ଞା।